ଆଜ୍ଞା। ଆଜ୍ଞା ଶୁଭା ଯାଉଛି? ଆଜ୍ଞା ଶୁଭା ଯାଉଛି? ଶୁଣି ପାରୁଛନ୍ତି? ହୁଁ ଶୁଭ ସନ୍ଧ୍ୟା, କଣ କରୁଛ? ହଁ ଶୁଭ ସନ୍ଧ୍ୟା।
ଆଜ୍ଞା ଯିବେ।
ଆଜ୍ଞା ଶୁଭା ଯାଉନି କି? ଆଜ୍ଞା ଶୁଭା ଯାଉନି?
ଚି ଆପଣଙ୍କୁ? ଆଜ୍ଞା ସନ୍ଧ୍ୟା ପାଇଁ ପ୍ରସ୍ତୁତି ଚାଲିଛି। ଆଜ୍ଞା ସନ୍ଧ୍ୟା ପାଇଁ ପ୍ରସ୍ତୁତି ଚାଲିଛି।
କଣ କରୁଛ ସନ୍ଧ୍ୟାରେ?
ଆଜ୍ଞ ସନ୍ଧ୍ୟା ଆଳତି ପାଇଁ ପ୍ରସ୍ତୁତି ଚାଲିଛି। ଆଉ ଏଥିପାଇଁ ଯଉ ଧୂପ ଝୁଣା ଏସବୁ ପ୍ରସ୍ତୁତ। ଦୀପ।
ଆଜ୍ଞା ହୁଁ ଆଉ ମଧ୍ୟାହ୍ନରେ କଣ ଖାଇଥିଲେ? ଆଜ୍ଞା ଶୁଭା ଯାଉଛି?
ମଧ୍ୟାହ୍ନ ରାଗ ଭଜା। ଆଜ୍ଞା ପାତଳ ଭଜା, ପୋଟଳ ଆଳୁ ଭଜା।
ଆଉ ହେଇଥିଲା ପାମ୍ପଡ ହେଇଥିଲା।
ହୁଁ ଘରେ ବନେଇଥିଲେ ନା ନା ଦୋକାନ ଜିନିଷ?
ନାଇଁ ନାଇଁ ଏଇଟା ଘରେ ତିଆରି ହେଇଥିଲା।
କୋଉଥିରେ ବନେଇଥିଲେ?
ସାଗୁନା ଚାଉଳରେ
କଣ ଖାଇଥିଲେ?
ଭାତ ଖାଇଥିଲି। ଭାତ, ଡାଲି, କୁନ୍ଦୁରୁ ଭଜା। ଆଉ ଶାଗ ଭଜା, ପୋଇ ଆଳୁ ଆଉ ପଣସ ମଞି ଜାଣିଥିବ?
ଆଜ୍ଞା।
ପଣସ ମଞ୍ଜି ତରକାରୀ ହୁଁ। ଆଉ ଜହ୍ନି ପୋସ୍ତ, ଆଉ କଳଙ୍ଗ ଶାଗ ଭଜା। ଆଉ ପୋଇପତର ବରା ହୁଁ ଏଇ ସବୁ ଜିନିଷ ଖାଇଥିଲି ଆଉ
ପୋଇପତର ପା ପୋଇପତର ଟା ମାନେ ନାଳୁଆ ଲାଗେ ପା?
ହୁଁ ଚାଉଳ ଚୁନା, ଆଉ ବେସନ, ପିଆଜ ପକେଇକି କଲେ ଭଲ ଲାଗେ ପୋଡ ପୋଡ କରିକି ଭଲ ଲାଗେ।
ଆଜ୍ଞା ନାଳୁଆ ବେଶୀ ଲାଗେନି?
ନା ଲାଳୁଆ କିଛି ଲାଗେନି।
ଆଉ କୁହନ୍ତୁ?
ପାଣି ବ୍ୟବହାରକୁ ପତର ରୁ ବି ବରା ହୁଏ କେବେ ବନେଇକି ଖାଇନାହାନ୍ତି?
ଆଜ୍ଞା ନା ମୁଁ ଖାଇନି କେବେ।
ଉଁ ହୁଁ ଆଜି ତମ ଆଡେ ବର୍ଷା ହେଇଛି ନା ବର୍ଷା ହେଇନି?
ଆଜ୍ଞା ଆଜି ପ୍ରଚୁର ପରିମାଣରେ ବର୍ଷା ହେଇଛି ସକାଳୁ ବର୍ଷା ହେଇଛି ଯେ ମାନେ ଘରୁ ବାହାର କୁ ବାହାରି ହେଲାନି।
ହୁଁ। ଆଜି ତ ମୁଁ ପୁରା ଭିଜି ଗଲି ବର୍ଷାରେ ଆଉ। ଆମର ଗାଈ ବୋହୁତ ଅଛନ୍ତି ବନ୍ଧା ହୋଉଥିଲେ ଉ କଣ କରିବି ଆମ ମା ହଇରାଣ ହେବେ ବୋଲି ମୁଁ ବାନ୍ଧିଲି। ବାନ୍ଧିଲି ବୋଲି ପୁରା ପୁରା ପୁରୀ ଭିଜିଗଲି ପୁରା ମୁ ଓଦା ହେଇଗଲି। ହୁଁ ଆଉ ସବୁ ଘରେ କଣ କରୁଚନ୍ତି?
ଘରେ ସମସ୍ତେ ଶୋଇଛନ୍ତି।
ହୁଁ ହୁଁ କଣ ସନ୍ଧ୍ୟାବେଳେ?
ନାଇଁ ନାଇଁ ମାନେ ସନ୍ଧ୍ୟା ସ ଛୁଆ ମାନେ ଶୋଇଛନ୍ତି।
ହଁ। ଆଉ ମା ବାପା ହରିକା କଣ କରୁଚନ୍ତି?
ବାପା ଘରେ ନାହାନ୍ତି ଯାଇଚନ୍ତି ଯୋଉ ବିଲ ଚାଷ ଲାଗି ଯିବେ। ହଳ ବ୍ୟବସ୍ଥା କରିବା ପାଇଁ ଯାଇଛନ୍ତି।
ହୁଁ।
ଆଉ ଜେଜେମା ଦେହ ଭଲ ନାହିଁ ଟିକେ।
ହୁଁ କଣ ହେଇଚି?
ଥଣ୍ଡା ଜ୍ୱର ଏଇ ଯୋଉ ପାଗର ପରିବର୍ତ୍ତନ ହେଉଚି ସେଥିପାଇଁ ଥଣ୍ଡା ଜ୍ୱର ଲାଗି ରହୁଛି ସମସ୍ତଙ୍କୁ। ମାଙ୍କୁ ବି ଥଣ୍ଡା ଜର ହେଇଛି।
ହୁଁ। ଆଉ ସନ୍ଧ୍ୟା ପାଇଁ ସନ୍ଧ୍ୟାରେ କଣ ଜଳଖିଆ କରିୁଥିଲ?
ଆଜ୍ଞା ସନ୍ଧ୍ୟା ଜଳଖିଆ ତ କିଛି କରିନି ସନ୍ଧ୍ୟା ଆଳତି ପାଇଁ ନା ଚାଲିଚି ପ୍ରସ୍ତୁତି ତାପରେ ସନ୍ଧ୍ୟା ଜଳ କିଏ ହେବ ବର୍ଷା ପାଗ ହେଇଛି କହୁଥିଲେ ପୁରୀ କରିବେ ବୋଲି ପୁରୀ। ଆଳୁ କଷା ହବ ବୋଲି କହୁଥିଲେ।
ହଁ। ବହୁତ୍ ଚେଷ୍ଟ୍- ଭଲ ଲାଗେ ଆଳୁ କଷା କୁ ପୁରି।
ଆଜ୍ଞା।
ଖାସ କରି ମା ହାତ ରନ୍ଧା ବେଶୀ ଭଲ ଲାଗେ ନୁହଁ।
ଆଜ୍ଞା।
ହଁ। ଆଉ ପୁରୀ ଆଉ ଆଲୁକସାରୁ ମଜା ଆଜି ବର୍ଷା ପାଗରେ ନିଅନ୍ତୁ।
ଆଜ୍ଞା ଆଉ କୁହନ୍ତୁ ଆପଣ? ଆପଣ କଣ ଖାଇ ମାନେ ଆଜି କଣ ପ୍ରସ୍ତୁତି ଚାଲିଚି ମାନେ ସନ୍ଧ୍ୟା ପାଇଁ କଣ ପ୍ରସ୍ତୁ ଚାଲିଚି ଖାଦ୍ୟରେ।
ପାଗରେ କଣ ବାପା କହିଲେ ଟିକେ ପକୁଡି କରିବା ଆଉ ବିରି ବି ଭେଜେଇଥିଲି ଅଛି। ତାକୁ ବାଟିକି ସୁଜି ଗୋଳେଇକି ରଙ୍ଗତ ପଡିବ କଞ୍ଚା ଲଙ୍କା ପଡିବ ଜିରା ଅଦା ପକେଇକି ବରା କରିକି
ଆଜ୍ଞା।
ହୁଁ- ଆଉ ଆଉ ଏଇ ବର୍ଷା ଇଏ ନାକିି ଏଇନେ ଖାଲି କାଉ ରା ରା ହଉଚନ୍ତି।
ଆଜ୍ଞା ଏପଟେ ବି ଏପଟେ କାଉ ନୁଁହ ତ ଗୋଟେ କଣ କି ଅଲଗା ଚଢେଇଟେ ସେଇ ସବୁ ବୋବୋଉଛନ୍ତି।
ହିଁ ଓହୋ। ନା- ନା ଏଠି ଆମର ଭୋଜି -ଭୋଜି ଭାତ ସବୁ ଗାଁରେ ଲୋକ କରୁଚନ୍ତି ନା। ଯୋଉ ଠି ନାହିଁ ସେଠି ଅଇଁଠା ପକେଇ ଦଉଛନ୍ତି ମାଛ କଣ୍ଟା କୁକୁଡା କଣ୍ଟା ଇଏ ସ ପକେଇଲା ବେଳୁ କାଉ ମାନେ ବେଶୀ ରା ରା ହଉଚନ୍ତି ତାପରେ ହନୁ ବି ଆସ୍ ଆସିଲେ ଗାଁ କୁ କାଉ ବେଶୀ ରା ରା ହୁଅନ୍ତି।
ଆଜ୍ଞା।
ପ୍ରାୟେ ହନୁ ଆସୁଚନ୍ତି କଣ ସେଥିପାଇଁ ବେଶୀ ରା -ରା ହଉଚନ୍ତି।
ଆଜ୍ଞା କାଉ ମାନେ ପ୍ରାୟ ବି ବସନ୍ତି ଯୋଉ ଅମୃତଭଣ୍ଡା ଖାଇବା ପାଇଁ ଆସନ୍ତି ଗଛରେ।
ହୁଁ ଅମୃତଭଣ୍ଡା, ଆମ୍ବ ଏଇରା ସବୁ ଖାଆନ୍ତି।
ଆଜ୍ଞା।
ନା ହେଲେ ବି କାଉ ମାନେ ରା ରା ବେଶୀ ହୁଅନ୍ତି ହନୁ ଆସିଲେ ବେଶୀ ରା ରା ହୁଅନ୍ତି ତାଙ୍କ ପ ଛପ ଛକ ଉଡାନ୍ତି ନା ଖୁମ୍ପିିବା ପାଇଁ। ହୁଁ ଆଉ କୁଆଡେ ଯାଇ ନାହାନ୍ତି ବୁଲିବାକୁ ଆଜି ବର୍ଷା ତ ହଉଚି କୁଆଡେ ଆଉ ଯାଇଥିବେ ବୁଲିବା ପାଇଁ।
ନାଇଁ କୁଆଡେ ଯାଇନି ଆଜି ଥଣ୍ଡା ରୁ ଟିକେ ତଣ୍ଟି ଟା ପଡିଯାଇଚି।
ଉଁ- ତଣ୍ଟି ବସି ଯାଇଚି।
ଆଜ୍ଞା।
ହୁଁ- ଆଉ ଲୁଣ ପାଣି ଗରମ୍ ପାଣି କୁଳୁ କୁଳୁ କଲେନି ତଣ୍ଟି କତିରେ ଭଲ ଲାଗିବ।
ଆଜ୍ଞା ଆଜ୍ଞା ନିଶ୍ଚୟ କରିଦବା ଆଜ୍ଞା ରାତିରେ କରିଦେବି।
ହୁଁ- ଦିନକୁ ଦି ତିନି ଥର କରିବେ ଆରାମ୍ ଲାଗିବ।
ଆଜ୍ଞା।
ହୁଁ -ହଁ। ଆଉ ଆମ ଆଡେ କେବେ ବୁଲିବାକୁ ଆସୁନାହାନ୍ତି।
ନିଶ୍ଚୟ। ଆପଣଙ୍କର ସେପଟେ ଉଦୟଗିରି ଅଛି।
ହୁଁ ଉଦୟଗିରି ମ୍ୟୁଜିୟମ ଅଛି ଆଉ ଲତିଗିରି ଅଛି। ହୁଁ ଏପରେ ବୃଦ୍ଧ ବୃଦ୍ଧ ମୂର୍ତ୍ତି। ହୁଁ ଖଣ୍ଡଗିରି ଯାଇଚି।
ଆଜ୍ଞା ସେ ଯୋଉ ଖଣ୍ଡଗିରିରେ ଏବେ କଣ ହେଇଚି ନା ଏବେ ମାନେ ବଗିଚା ଗୋଟେ ହେଇଚି ପ୍ରସ୍ତୁତି। ସେଥିରେ ବିଭିନ୍ନ ରକମର ଫଳର ଗଛ ଲାଗିଚି। ଆଉ ଫଳ ବି ସବୁ ଫଳିଚି ଗୋଟେ ଭଲ ସୁନ୍ଦର ଫଳ ବଗିଚାଟ ହେଇଚି, ମାନେ ଯୋଉ ପ୍ରକ ପ୍ରକାର ଫଳ ଆପଣ ସେଠି ଖୋଜିବେ ସେଇ ପ୍ରକାର ଫଳ ସବୁ ମାନେ ପାଚିଲା ଫଳ- ଆଜ୍ଞା -ଆଜ୍ଞା। ଆସନ୍ତୁ କେବେ ବୁଲିଯିବା ସେଠାକୁ।
ହୁଁ ଯିବା କେବେ ଆମ ଆଡେ ଆସୁନାହାନ୍ତି ମୁଁ ଆମର ଶୁଖୁଆ ଖାଇ ମଠ ଜାଣିଥିବେ?
ଆଜ୍ଞା ଆଜ୍ଞା ଶୁଖୁଆ ଖାଇ ମଠ ଶୁଣିଛି।
ହୁଁ ଓଳାଶୁଣି କୁହନ୍ତି ଶୁଖୁଆ ଖାଇ ମଠ ସେଠି ହଁ ଶୁଖୁ ଶୁକୁଆ- ଶୁକୁଆ ରେ ପୋଡପିଠା ହୁଏ।
ଆଜ୍ଞା।
ଆଉ ଶୁକୁଆ ବି ପୂଜା ହୁଏ ହେଠି। ଆଉ ବହୁତ୍ ଆଡୁ ଲୋକ ବି ବହୁତ୍ ଆସନ୍ତି ସବୁ ପ୍ରକାର ଜିନିଷ ମିଳେ। ସେଠି ଶିଳ, ଚକି ଯାହା ଖୋଜିବ ତାହା ହିଁ ହେଟି ମିଳେ। କିନ୍ତୁ ବହୁତୁ ପାହାଡ ଉପରେ ଯିବାକୁ ଟିକେ ଡର ଲାଗେ। ଉଁ- ଟିକେ ଡର ଲାଗେ ବୋହୁତ ଉପରକୁ ଯିବାକୁ।
ଆଜ୍ଞା ବଡ ଭଉଣୀଙ୍କର ସେଠି ହୋଉଥିଲା ବିବାହ ଉତ୍ସବ ସେଠିକି ଆମେ ଯାଇଛୁ।
ଉୁଁ ହୁଁ ସେମିତିରେ ଆସିଛନ୍ତି ଆଉ ଯାନ ଯାତ୍ରାରେ ଆସିନାହାନ୍ତି।
ନାଇଁ ନାଇଁ ଯାନି ଯାତ୍ରାରେ କେବେ ଯାଇନି।
ହଁ କେବେ ଯାନିଯାତ୍ରାରେ ଆସନ୍ତୁ।
ଆଜ୍ଞା ନିଶ୍ଚୟ।
ହ ଏ ବୋହୁତ ମଜା ହୋଉଚି ଏ ବୋହୁତ। ଲୋକ ବୋହୁତ ଆଡୁ ଲୋକ ଆସୁଛନ୍ତି।
ଆଜ୍ଞା।
ହଁ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାପା ବାପା ଅଛନ୍ତି, ଭାଇ, ଆମେ ଦି ଭାଇ ଗୋଟେ ଭାଇ ଦି ଭଉଣୀ ମା ବାପା, ଜେଜେମା, ଦାଦା, ଖୁଡ଼ି, ପିଉସୀ
ସମସ୍ତେ ଅଛନ୍ତି।
ଆଜ୍ଞା।
ହୁଁ ହ ଆଉ ଏବେ ତ ତମ ଆଡେ ପିଜୁଳି ହଉଥିବ ବହୁତ? ହ
ଆଜ୍ଞା, ପିଜୁଳି ହଉଛି ଯେ- କିନ୍ତୁ ମାନେ ଚଢେଇ ମାନେ ସବୁ ଖାଇ ଦଉଛନ୍ତି, ନଷ୍ଟ କରିଦଉଛନ୍ତି ପିଜୁଳି ଗୁଡକୁ ଖାଇକି, ଅଧା ଖାଇକିନା ଫୋପାଡ଼ି ଦଉଛନ୍ତି।
ହୁଁ ଉଁ
ଯେତିକି ଖାଉନାହାନ୍ତି, ତାରଠୁ ଅଧିକ ନଷ୍ଟ କରିଦଉଛନ୍ତି।
ହୁଁ ତାପରେ ବର୍ଷା ବି ହଉଛି। ପାଣିଚିଆ ବି ନାଗୁଛି ବିଜୁଳି।
ଆଜ୍ଞା, କୁଣ୍ଡାଖିଆ ଚଢେଇ ଗୁଡାକ ଯେ ମାନେ ବାରି ପଛରେ ଆମର ରଖେଇ ଦଉନାହାନ୍ତି। ଖାଲି ଯୋଉ କୁଣ୍ଡା ଛୋଟ ଛୋଟ ଆମର ଖୁଦ ରହିଥିଲା ସେ ଖୁଦ ଜେଜେମା ଦେଇଥିଲେ ଖାଇବା ପାଇଁ, ସିଏ ଯେ କିଚିରି ମିଚିରି ସବୁ କାଦୁଅ କରିକି ସେଠି ପୁରା ମାନେ ରଖେଇ ଦଉନାହାନ୍ତି।
ହଁ ଅଁ
କିନ୍ତୁ ଭଲ ଲାଗୁଛି ତାଙ୍କର କିଚିରି ମିଚିରି ଶୁଣିବା ପାଇଁ
ହୁଁ, ଆଗେ କଣ ବହୁତ ବାଇ ଚଢେଇ ବସାଥିଲା। ଘରଚଟିଆ ଘର କରେ ସବୁ ହୁଁ ବସା କରିଥାନ୍ତି ଓଳି ଗରରେ। ଆଗ ଆଉ ତ ସେ ଜିନିଷ ସବୁ ନାଇଁ ବାଇଚଢେଇ ମାନେ ସବୁ ତାଳ ଗଛରେ ଯେମିତି ଓଳିଥିବେ ଓଳିଥିବେ ଆଉ
ଛ ଆଉ ଖଜୁରୀ ଗଛ ରେ ବେଶୀ ବସା କରନ୍ତି।
ହୁଁ ଆଉ ତ ସେ ଦେଖିବାକୁ ମିଳୁନି। ଏଇ ବର୍ଷା ପାଖରେ ବି ଉଁ, ସାଧ ବାବୁ ପୋକର ଯୋଉ ଜାଣିଥିବେ?
ଆଜ୍ଞା, ନାଲି ନାଲି ପୋକ, ଟୋପି ଟୋପି ହେଇଥିବ, କଳା କଳା ଟୋପି ଟୋପି ହେଇଥିବ ପିଠିରେ
ସେ ଜିନିଷ ବି ଆଉ ମିଳୁନାହିଁ ଦେଖିବା ପାଇଁ
ଆଜ୍ଞା, ମୁଁ ସେଟା ଦେଖିଛି ମୋ ମାମୁଁ ଘରକୁ ଯାଇଥିଲି ଦେଖିଛି ସେଠି ବାଲିର ଗୋଟେ ଅ ସେ ବିଲ ଭଳିଆ ସେ ବିଲରେ ସେମାନେ ବୁଲନ୍ତି। ହୁଙ୍କା ହୁଙ୍କାରେ ଚାଲନ୍ତି।
ଦେଖିଥିଲି, ଏବେ କାହିଁ ମୁଁ ତାକୁ ଦେଖିବାକୁ ପାଉନାହିଁ। ଆଉ ତମ ଆଡେ ସେଗୁରା ଦେଖାଯ ଯାଉଛନ୍ତି ଏବେ ନା ନା
ଆଜ୍ଞା ଏପଟେ ତ ନାହାନ୍ତି ସେ ସବୁ
ବିଲ ଯାକ ବୁଲୁଥିବେ, କାଦୁଅରେ ପଶ
ନାଇଁ ମୁଁ ବିଲ ଆଡେ ତ ଆଉ ଯାଇନି।
ଆମେ ତ ଛୋଟ ଛୋଟ ହେଇଥିଲୁ ବିଲୁକୁ ଯାଉ।
ଆଜ୍ଞା।
ହୁଁ ହୁଁ
ଆଉ ଆପଣଙ୍କ ସହିତ ମାନେ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ଯଦି କେତେବେଳେ ସମୟ ପାଏ, ଆପଣଙ୍କ ସହିତ ନିହାତି କଥା ହବା। ଏବେ ମୋର କିଛି କାମ ମନେ ପଡି ଯାଇଛି, ତ ମୁଁ କାମ କରିବା ପାଇଁ ଯାଉଛି, ରହୁଛି। ନମସ୍କାର।
ଆଜ୍ଞା।